ହଲୋ।
ହ୍ୟାଲୋ।
ତ ଆପଣ ସେ ସଙ୍ଗୀତା ମାମ କହୁଥିଲେ କି?
ଆଜ୍ଞା।
ତ ଆପଣଙ୍କ ଦେହପା କେମିତି ଅଛି?
ନାଇ ଏଇ ପାଗ ପାଣିପାଗର ପରିବର୍ତ୍ତନ ଯୋଗୁ ମତେ ଜୋର ସେ ଥଣ୍ଡା ହେଇଯାଇଛି। ସେଥିପାଇଁ ମୋ ତଣ୍ଟି ଟା ଟିକେ ମାନେ ଖରାପ ଶୁଭୁଥିବ।
ହୁଁ। ଆପଣ ଆପଣ ଆପଣ ତନ୍ ଆଜ୍ଞା ଆଜ୍ଞା ବହୁତ ବହୁତ ଆପଣ ତଣ୍ଟି ଟା ବହୁତ ବହୁତ କର୍କଶ୍ ଶୁଣାଯାଉଛି
ଓ ହ।
ତ ମୁଁ ଭାବୁଛି ଆପଣ ଟିକେ ଅଦା ଅଦା ଗରମ ପାଣି ଟିକେ କରି ପିଇଦେଲେ ତ ତ ବହୁତ ଭଲ ହବ।
ହଉ ଏବେ ତ ଭାରି ଦୁର୍ବଳ ଦୁର୍ବଳ ଲାଗୁଛି ଉଠିକି ଯିବା ପାଇଁ ଆଉ ଇଛା ହଉନି। କାଲି ସକାଳ ହଉ ଆପଣ କଥା ମାନି ଟିକେ ଅଦା ଖାଇଦେବି ଆଉ।
ଆଜ୍ଞା ଆଜ୍ଞା ଆମ ସକାଳ ଯାକେ ଆପଣ ଦେହ ଆଉ ଖରାପ ହେଇଯିବନି ତ?
ହଁ ସେଇୟା ତ ଲାଗୁଚି। ଅଧିକ ଖରାପ ହେଇଯାଇପାରେ ଦେଖିବା କଣ ହଉଚି। ଆଉ ଟିକେ ଅଧିକା ଖରାପ ଲାଗିଲେ ଯାଇକି ଅଦା ଟିକେ ନେଲେ ଖାଇଦେବି ଆଉ।
ଆପଣ ମୁଁ ଶୁଣିୁଛି ଆପଣ ବକ୍ସିଂ କରିୁଥିଲେ ଆଉ ବକ୍ସିଂ ଶିଖୁଛନ୍ତି ନା ନାଇଁ?
ନାଇଁ ବକ୍ସିଂ କରୁଥିଲି ଉ ଝିଅ ହେଲା ମାନେ ଝିଅ ବେ ନାଇ ଆଉ ବାଆ ହେଲା ପରେ ଆଉ ତ ସେମିତି କିଛି ସ୍କୋପ ମିଳିନି ଆଉ ଘର ସଂ ସା ସାର ଭିତରେ ମୁଁ ପୁରା ଇଏ ହେଇ ଚି ପେଶୀ ହେଇଗଲେଣି ସେଥିପାଇଁ ଆଉ ସମୟ ଦେଇପାରୁନି ଆଉ।
ହୁଁ ହୁଁ ହେ ଦେଖନ୍ତୁ ମାନେ ଆପଣ ଯାହାବି ଶିଖିଛନ୍ତି ସେଟା ଲାଇଫରେ ବହୁତ କାମରେ ଆସିବ। ହେଇପାର ଆପଣ କମ୍ପିଟିସନରେ ଭାଗ ନେଇପାଇଲେନି କିନ୍ତୁ ଆପଣ ଯଦି କୌଣସି ବାଟଘାଟରେ ଆପଣଙ୍କର ଘର ପରିବାରକୁ କିଏ ହଇରାଣ କରିବ ତ ଆପଣ ଆପଣ ବକ୍ସିଂ ୟୁଜ କରିପାରିବେ ଆପଣ ଯୋଉ ସ୍କିଲ୍ ଟା
ଓଁ ହୋ ଆପଣ ତ ଯୋଉଟା କହୁଛନ୍ତି ସେଇଟା ପୁରା ପୁରି ଠିକ୍ କଥା।
ଆଜ୍ଞା।
ଆପଣ ଯୋଉଟା କହୁଛନ୍ତି ସେଇଟା ତ ପୁରା ପୁରି ଠିକ କଥା।
ହୁଁ ଦେଖନ୍ତୁ କୌଣସି କାମ ଯାହା ବିି ଆମେ କରିଛୁ ଲାଇଫରେ କଷ୍ଟ କରୁଚୁ ସେଟା କେବେ ବ୍ୟର୍ଥରେ ଯିବନି ବୁଝିପାରୁଛନ୍ତି।
ହଁ ବ ଆପଣଙ୍କର ଖିଆପିଆ ସଇଲାଣି?
ହଁ ଆମେ ତ ଖିଆ ସଇଲାଣି ଆମର ଏବେ ହେଇଥିଲା ଆ ଯେମିତି କିି ପୁରୀ ବୁଟଆଳୁ ତରକାରୀ ଆଉ ଟିକେ ଗାଣ୍ଟ ବି ହେଇଥିଲା। ଆଉ ସୁଜି ପା ସୁଜି ପା ଜାଣିଛନ୍ତି ତ?
ହଁ ହଁ ହଁ ବୁଝିଲି।
ହଁ ଆପଣ ହିଆଡେ ସୁଜି ପାସ ହୁଏ?
ହଁ ସୁଜି ଖିରି ଆମର କହନ୍ତି ଆପଣ ସୁଜି ପାସ୍ କହୁଛନ୍ତି ଆଉ।
ବୁଝିଲି ବୁଝିଲି ଆ ବହୁତ ଜିନିଷ ହେଇଥିଲା ତ ମୁଁ ପ୍ରାୟତଃ ଖାଇଲି ଚାରିପଟ ପୁରୀ ଆଉ ତକାରୀ ତକାରୀ ଦି ଡଙ୍କେ ଆଉ ଅଟା ଗୋଟେ ଜାମୁଚି ପାସେ ଏ ଗୋଟେ ଡଙ୍କିରେ ଡଙ୍କେ ଆଉ
ଏମିତି ସ୍ପେଶାଲ ଥିଲା କି ମାନେ ଏତେ ପ୍ରକାର ଜିନିଷ ହେଇଥିଲା ନା
ଦେଖନ୍ତୁ ଆମର ଏଠି ସବୁବେଳେ ସ୍ପେଶାଲ ବୁଝିପାରୁଚନ୍ତି ତ ଆମର ଆମର ଯେତବଳେ ବର୍ଷା ଦିନ ଆଇଲା ମାନେ ଆମର ସବୁ ଏଇଭଳି ଜିନିଷ ହବାଟା ଥୟ।
ଆଜ୍ଞା ଆଜ୍ଞା। ଆଁ ବର୍ଷା ପାଗରେ ବି ଖାଇବା ପାଇଁ ଟିକେ ଭଲ ଲାଗେ ନା ବିଭିନ୍ନ ପ୍ରକାର ଜିନିଷ
ଆପଣ ବହୁତୁ କାଶ ହଉଚି ମତେ ଲାଗୁଚି।
ହଁ ଥଣ୍ଡା ଟା ଜୋରେ ହେଇଯାଇଚି କାଶ ବି ଟିକେ ଆରମ୍ଭ ହେଲାଣି। ଆଉ ଭାବୁଛି କାଢା ଟିକେ ବନେଇକି କାଲି ଆଡକୁ ପିଇଦେବି।
ହଁ ହଁ ନିଶ୍ଚୟ ନିଶ୍ଚୟ ଆପଣଙ୍କ କଣ ବାପା ବୋଉ ଶୋଇଲେଣି? ବାପା ବୋଉ ଶୋଇଲେଣି?
ନାଇଁ ବାପା ବସିକି ଟିଭି ଦେ ଖୁଚନ୍ତି ତାଙ୍କ ସହିତ ଟିକେ ମାନେ ତାଙ୍କୁ ଯେତେ ବୁଝେଇଲେ ବି ଏଇଟା ଖରାପ କଥା ଖାଇକି ମାନେ ଜଲଦି ଶୋଇ ପଡିବା କଥା କେ ତୁ ସିଏ ଯାହା ବିି ହେଲେ ବାରଟା ରାତି ଯାଏ ବସିକି ଟିକେ ଟିଭି ଦେଖିବେ ଆଉ ହଁ। ମିନିମମ୍ ଟା ତ ଏଗାରଟା ଏଗାରଟା ସାଢେ ଏଗାରଟା ହେଇଯାଏ। କୋଉ ଦିନ ବେଳେ ବେଳେ ବାରେଟା ତ ସାଢେ ଏଗାରଟା ପୂର୍ବରୁ ସିଏ ଶୁଅନ୍ତିନି।
ଅ ହ।
ଆଉ ମା ଶୋଇବା ପାଇଁ ଗଲେଣି ଆଉ
କଣ ହେଇ ଆପଣ ଟେନସନ ଶୋଇବେ କାରଣ ଘରେ କେହି ଚୋର ପଶିବେନି ବୁଝିପାରୁଚନ୍ତି।
ଅ ହଁ
ଟେନସନ ଫ୍ରିରେ ସୋଇପାରିବେ।
ନାଇଁ ଆମର ଚୋର ପ ପସିବାର ସେମିତି ବି ବେଶୀ ସମ୍ଭାବନା ନାଇଁ ଯେହେତୁ ଆମେ ଯୋଉ ଠି ଭଡାରେ ରହୁଚୁ ତାଙ୍କ ଘର ଆଗରେ କ୍ୟାମେରା ଲାଗିଚି ସେଥିପାଇଁ ଏ ଏତେ ଡର ନାହିଁ ଆମର
କଣ ସହରରେ ରହୁଚନ୍ତି ବୋଧେ?
ଆଜ୍ଞା।
ଅହ ନାଇଁ ଆମ ଏଠି ଗାଁ ଆହା ନାଇଁ ଆମ ଗାଁରେ କଣ କି ଏତେ କ୍ୟାମେରା ଲାଗିନି କିନ୍ତୁ ଯାହା ଫଳରେ ତ ଚୋର ମାନେ ପଶି ଯାଉଚନ୍ତି। ବୁଝି ପାଇଲ
ଓହୋ ହେଲେ ମୁଁ ତ ଶୁଣିଚି ଗାଁ ମାନଙ୍କରେ ବେଶୀ ଚୋରି ହୁଏନି? ଚୋରି ତ ବେଶୀ ସହରରେ ହୁଏ।
ଦେଖନ୍ତୁ ସହର ଚୋର ମାନେ ସେମାନେ ତାଙ୍କର ଲକ୍ଷ୍ୟ ପ୍ରାୟତଃ ଦଶ ଲକ୍ଷ କୋଡିଏ ଲକ୍ଷ ଉପରେ ଆଟାକ୍ କିନ୍ତୁ ଗାଁ ଚୋର ଏଇ ସାଇକଲ ଛୋଟ ଗାଡି ମାନେ ଏଇ ଛୋଟ କାଟିଆ ଚୋର ସବୁ ଅଛନ୍ତି ଆଉ।
ହଁ ଗାଁ ରେ ତ ପିଲାମାନେ ବହୁତ ମାନେ ମୁଁ ଶୁଣିଚି ମୋ ଶାଶୁଘର ଗାଁରେ ମୋ ଦିଅର ମାନେ ଗପିକି ସବୁ ଗୋଟାଏ ରାତି ରେ ଯାଏଁ ଫ୍ରି ଫାୟାର ଗୋଟେ ଗେମ୍ କଣ ବାହାରିଚି ସେଇ ଇଏ କୁ ଖେଳନ୍ତି ଆଉ ସେଥିପାଇଁ ବେଶୀ ଚୋର ପ ସମ୍ଭାବନା ବି ନଥାଏ। ଆମ ମାନେ ମୋ ଶାଶୁ ଥରେ ଚୋର ବି ପଶିଥିଲେ ସେମାନେ ତାଙ୍କୁ ଧରି ବିି ଥିଲେ
ଧରିଥିଲେ? ହୁଁ।
ହଁ ଫ୍ରି ଫାୟାର ବସିକି ଖେଳୁଥିଲେ ନା ଆଉ ସେଇ ସମୟରେ ଚୋର ପଶିଲା ଚୋର ଜାଣିନଥିଲା ଯେ ଏମାନେ ସବୁ ରାତି ଅନିଦ୍ରା ହେଇକି ଏମୀତି ଗେମ୍ ବାଡଉଚନ୍ତି
ଓ ହୋ। ଆଉ ଆଉ ଆପଣ ବୁଲାବୁଲି କରୁନାହାନ୍ତି ଆଉ
ହଁ ବୁଲା ବୁଲି ସବୁବେଳେ ତ ହେଇପାରୁନି ଆମେ ତ ମଧ୍ୟବିତ୍ତ ପରିବାର ଲୋ ଖ ଖଟିଲେ ଖାଇବୁ। ତା ଦିହେରେ ପୁଣି ଏଠିକାର ଘର ଭଡା ଆମକୁ ମାନେ
ହୁଁ। ଆପଣ ଏବେ ଖଟିଆକୁ କୁଆଡେ ଯାଉଛନ୍ତି ତଥାପି
ଆଉ ଆମ ମଧ୍ୟ ବି ତ ପରିବାରରେ ସାଧାରଣତଃ ସ୍ତ୍ରୀ ଲୋକ ମାନେ ଯାଆନ୍ତିନି ବାହାରୁକୁ ସେମାନେ ଲୋକ ହକ କିଏ କଣ
ହୁଁ ହୁଁ।
ନାଇଁ ମୁଁ କଣ କହୁଥିଲି କି ଆପଣ ଆ ଯଦି ପାରିବେ ଆମ ଏଠି ତା ଅଳ୍ପଦିନ ତଳେ ଘର ତଳେ ପଡିବ ମେସିନ ମାନେ ଢଳେଇ କାମ ହବ ତ ଆପଣ କିଛି ଆଇଥିଲେ ଆମର କିଛିଟା ଲୋକ ଯୋଗାଡ ହେଇଥାନ୍ତେ।
ନାଇଁ ନାଇଁ ଆମେ ସେମିତି କାମ କିଛି କରୁନୁ।
ଆ ହ ଆଉ ତାହେଲେ ଚଳିବ ଆପଣ ବିଲ ବିଲ ବାଛନ୍ତି ଘାସ
ନାଇଁ ନାଇଁ ଚାଷ କରିବା ପାଇଁ ଆମ ମାନେ ଘରୁ ଯାଆନ୍ତି ପୁଅ ପିଲା ପୁରୁଷ ଲୋକମାନେ ଯାଆନ୍ତି ଆମେ ତାଙ୍କ ପାଇଁ ରୋ ରୋଷେଇବାସ କରି ବିଲକୁ ପଠଉ ଆମେ ସେ ବିଲ ବାଛିବା ପାଇଁ ଯାଉନୁ ଯେହେତୁ ଆମେ ଗାଁରେ ରହୁଛୁ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ତ ଏଇ କାମ କରିଆକୁ ଟିକେ ସଙ୍କୋଚ
ଓ ହୋ ହ। ଆଜ୍ଞା ଆଜ୍ଞା ମୁଁ ବୁଝିଲି ବୁଝିଲି। ତାହେଲେ ଆପଣଙ୍କ ସିଆଡେ ଏମିତି ସବୁ ଅଛି ନାଇଁ କି
ଆଜ୍ଞା।
ଆପଣ ଆଜି ଶନିବାର ଶନି ଆଁ
ଆପଣ ବିଲ ବାଛିବା ପାଇଁ ଯାଆନ୍ତି କି?
ଆମେ ଆମେ ଯିବୁ ତ ଆପଣ ଜାଣିଛନ୍ତି ଆମେ ଯିବାକୁ ପଡିବ ଆମେ ନଗଲେ ହବ ଆଉ ଆମେ ତ ଚାଷୀ ପରିବାର ଲୋକ ଚାଷୀ ତ ଜାଣିଛ ଆମର ଚାଷ ହିଁ ସ୍ଵାଧୀନି ହମ କାହା ଉପରେ ଡିପେଣ୍ଡ ନାହୁଁ ଯେ ଆଜି ରୋଜଗାର କଲେ ଆସିବ ଖାଇଆକୁ ନହେଲେ ନାଇଁ ଆମେ ବିଲରେ ଖଟିବୁ ଖାଇବୁ। ବୁଝିପାରୁଛନ୍ତି? ଯାହା ଥିବ ଖାଇବୁ ନଥିଲେ ବି ଆମେ ସେଇ ଭାତ, ଲଙ୍କା ଲୁଣ ଲଗେଇ ଖାଇଦଉ। ବୁଝିପାରୁସନ୍ତି?
ଆଜ୍ଞା।
ତ ଅମିତ୍ ଆମ ପରିବାରର ଚାଲୁଛି। ଏଇ ବର୍ଷା ଦିନେ ଟିକେ ଆମ ହଟଟା ହେଇଯାଉ। ନହେଲେ ଆମର ବହୁତ ଖୁସିରେ ଆମେ ବହୁତ ଖୁସି ଆଁ।
ବାହା ଖୁଆ ହେଇସାଇଲେଣି ମୁଁ ଶୁଣିଛି ଆପଣଙ୍କର କେତୋଟି ପୁଅ ଅ କ୍ୟା
ମୋର ଗୋଟେ ପୁଅ
ହ୍ୟାଲୋ।
ହଁ ଗୋଟେ ପୁଅ ଦିଇଟିି ଝିଅ ହେଇଛି।
ଓଃ ଆଉ ଝିଅ ମାନଙ୍କ ପାଇଁ ଏବେ ସ୍କିମ୍ କଣ ବାହାରିଛି? କି କଣ ସୁକନ୍ୟା ଯୋଜନା ନା କଣ ତାକୁ କରିଛନ୍ତି ନା କରିନାହାନ୍ତି?
ଆ ହଁ ଏଇଟା କରିବିନି କଣ କହୁଛନ୍ତି ଆପଣ କେତେ କେତେ ଟଙ୍କା ଆଉଛି ମୋର ଆଉ ମନେ ନାହିଁ କେତେ ଟଙ୍କା ଆଉଛି?
ଟଙ୍କା ଆଶୁଛି ତ ମୁଁ ଜାଣିନି ସେ କଥା ମୁଁଁ ଶୁଣିଛି ଝିଅ ମାନଙ୍କ ପାଇଁ ସବୁ ସୁକନ୍ୟା ଯୋଜନା ସବୁ ବାହାରିଛି ହଁ ସେଟା କୁଆଡେ ଭଲ କଲେ ଆପଣ ବି କରନ୍ତୁ ଯେହେତୁ ଆପଣଙ୍କର ଦିଟା ଝିଅ ଯା ତା ଦ୍ଵାରା ବି ଉପକୃତ ହେବେ ନା ସରକାର ତ କେତେ କଣ ଯୋଜନା କଲେନି
ଆଜ୍ଞା ଆଜ୍ଞା। ତ ମୁଁ ଭାବୁଛି ଏଠି ଚାଷ କାମ କରିବି ଆଉ ଯଦି ବଳକା ସମୟ କିଛି କମ୍ପାନୀ ନହେଲେ କୋଉଠି ରାଜମିସ୍ତ୍ରୀ କାମ ନ ଆ ରାଜମିସ୍ତ୍ରୀକି ସାହାଯ୍ୟ ଯୁଆଡେ ହେଲେ କିଛି କରିବି ନହେଲେ ପଇସା ଦରକାର ହଉଛି ବହୁତୁ
ଆଜି କାଲି ଦୁନିଆରେ ତ ଯୋଉ ଦରଦାମ୍ ବୃଦ୍ଧି ଘଟିଲାଣି
ହୁଁ।
ହବୁ ଯଦି କିଏ ଇନକମ୍ ନକଲେ ହବନି ଆଉ କଣ କରିବା।
ହୁଁ ବହୁତ ଟେନସନ ଲଉଛି କାନ କାଲି ଗୋଟେ ଖାତା ଦରକାର ଥିଲା ମୋ ପୁଅର ଗୋଟେ ଖାତା ଟିଏ ବି ଦେଇପାରି ଦେଲିନି
ହ୍ୟାଲୋ।
ହଁ ତାର ଗୋଟେ ଖାତା ଦରକାର ଥିଲା ମୁଁ ଖାତା କିଣିଦବା ମତେ ପଇସା ହେଲାନି ମୋ ପାଖରେ ତ ଖାଇବା ପିଇବା ତ ହେଇଯାଉଛି ଲଙ୍କାଲୁଣ କିନ୍ତୁ ଏଇ ଖାତା ବହି ତାକ ନେଇ ବହୁତ ଟେନସନ
ହ ମୁଁ ବୁଝିପାରୁଛି ଯେହେତୁ ମୁଁ ବି ଗୋଟେ ମଧ୍ଯ ପରିବାରରୁୁ ଆସେ ମୁଁ ଆପଣଙ୍କ କଷ୍ଟ ବୁଝି ପାରୁଛି।
ଆଜ୍ଞା ଆଜ୍ଞା। ଯାହା ହଉ ସରକାର ଏତିକି ସାହାଯ୍ୟ କରିଛି ଆମର କିଛିଟା ହସ୍ପିଟାଲ ଯୋଉଟା କି ମାଗଣରେ ସୁବିଧା ସୁ ଯୋଗ ଦଉଛନ୍ତି ପାଖରେ ଜୟପୁରୁ ସମସଖପୁରୁ। ମାଗଣାରେ ଔଷଧ ବ୍ଲଡ ଟେଷ୍ଟ ମତେ ବହୁତ୍ ଖୁସି ଲାଗୁଛି ଯାହା ହଉ ଆମର ପରିବାର ସୁ
ସ୍କୁଲରେ କଣ ଖାଇବା ପାଇଁ ମଧ୍ୟାହ୍ନ ଭୋଜନ ବି ଦଉ ଚନ୍ତି ଡ୍ରେସ୍ ବି ଦେଇ ଦଉଛନ୍ତି ବହି ଖତା ଦଉଛନ୍ତି। ଆଉ ଜୋତା ବି ଦଉ ଛନ୍ତି ସରକାର ବି ବହୁ ପରିମାଣରେ ସାହାଯ୍ୟ କରୁଛନ୍ତି ଲୋ ବହୁ ସାହାଯ୍ୟ ସହଯୋଗ କରୁଛନ୍ତି।
ଆଜ୍ଞା ଆଜ୍ଞା ମ୍ୟାମ୍ ମୁଁ ଟିକେ ଆସୁଚି।
ଆଜ୍ଞା, ଆଜ୍ଞା ଶୁଭରାତ୍ରି ରଖନ୍ତୁ ଆପଣଙ୍କ ସହିତ କଥା